ହାଲୋ ହଁ।
କହ ହଁ।
ଅପସନ ନଥାନ୍ତା କଲରେ ରଖିକି ଲୁଡୁ ଖେଳିଥାନ୍ତ।
ସେଇଆ ବା
କାଲି ବି ଫୋନ କର କଣ କରୁଛୁ ପର୍ବପର୍ବାଣି କହ ତୋର କୋଉ ପର୍ବ ଫେବରେଟ କହ?
କିଛି ପର୍ବ ଫେବରଟ ନାହିଁ ପର୍ବରେ ନୂଆ ଡ୍ରେସ୍ ମୋର ଫେବରାଇଟ।
ସେଇଆ।
କହିଲୁ ଜଗତସିଂହପୁରକୁ କୋଉ କ୍ଷେତ୍ର କୁହାଯାଏ?
ଇଲୋ ବୋଉ ଲୋ ମାନେ ମତେ କଣ ପଚାରୁଛୁ ତତେ ଟିକେ ଖରାପ ଲାଗୁନି। ତୁ ଓଲଟା ମତେ ଶିଖ ଇବା କଥା ଜାଣିଛୁ କାଲି ଚିନୁ ଦିଦି ମତେ ଯୋଉ ୟାର କଥା ଯୋଉ କାହାଣୀ କହୁଥିଲେ ଯୋଉ ଖୁଦୁରୁକୁଣୀ ଯୋଉ ସାତ ଭାଇ ଥିଲେ।
ତାଙ୍କୁ ସେଇଟା ମୁଁ କହିଥିଲି ହେଲା।
ଏହେ ଏ
ତାଙ୍କୁ ସେଇଟା ମୁଁ କହିଥିଲି ତୁ ପଚାରି ଦବୁ ତାଙ୍କୁ।
ସିଏ ମତେ ଏମିତି କହିଲେ। ହଉ ତୁ ଗୋଟେ ଭଲ କଥା କହ ଆଉ।
ଶୁଣ କାଳିଜାଇ ଆମର ଗୋଟେ କାଳିଜାଇ ଅଛି ଜାଣିଛୁ।
ହଁ ହଁ ଜାଣିଛି ଜାଣିଛି ଚିଲିକାରେ।
ସେଠି ମାନେ ଆମ ମାନେ ମାନେ ଗୋଟେ ବାହାର ଥିଲା କଣ କହିଲୁ। ମା ପୁଅ ତାଙ୍କର ଗୋଟେ ଫ୍ୟାମିଲି ରେ ଯାଉଥିଲେ ହେଲା।
ହଁ
ମା ପୁଅ ଫାମିଲି ଟ୍ରିପରେ ଯାଉଥିଲେ ହେଲା ସେଠି। ତୁ ଧର ଡଙ୍ଗାରେ ଯା କି ଏବେ ତ ହେଇଗଲାଣି ଯାହାଜ ସେପଟିରେ ଯିବ। ଆଗରୁ କଣ ସବୁ ଡଙ୍ଗା ଦେଇ ଯାଉଥିଲେ ଭଟ ଭଟରେ ଯାଉଥିଲେ ହେଲା। ସିଏ ନଈ ମଝିରେ କଣ ହେଲା ପବନ ଆସିଲା ହେଲା।
ହଁ
କୁ ସେଇଠି ଯାଚିଲା ମାନସିକ କଲା। କି ଆଉ ମା ଆଉ ମୋ ପୁଅକୁ ରକ୍ଷା କର।
ହଁ
କି ମାନସିକ ମାନେ କୋଉ ଟାଇପର ଯାଚିଲା କେଜାଣି ମୁଁ ଜାଣିନି ସେଟା। ଭଲ ଭାବରେ ମୁଁ ଜାଣିନି ହେଲା ମାନେ ସେ ମାନେ ତୁଇ କି ମାନେ ଶୁଣ ଯା ମାନେ ସେଟା ହେଲା। ଟଙ୍କା ଟା କଣ ହେଲା ବୁଡିଗଲା ତା ପୁଅ ବୁଡିଗଲା। ହେଲା ହେଲା କୋଉ କୋଉ କଣ ଦେଖିଥିଲେ ସେ? ସେଇଥିପାଇଁ କାଳିଜାଇ ଗଲାବେଳେ କିଛି ମାନସିକ ରଖନ୍ତି ନାହିଁ।
ଓହୋ।
ତା ପୁଅ ଯାଇଛି ସେଉଠୁ ମା ପାଖରେ କାନ୍ଦି କୁଣ୍ଡି ଡାକିଲା ସେଇଠୁ ତା ପୁଅ ଯାଇକି କୋଳ ରେ ନାଗିଲା।
ଏଟା କିନ୍ତୁ ସତ ଆଉ ସେ କକାଳିଜାଇ ଗାଁ ଘରିକାରେ ସବୁ ସା ସେଇଟା ଭଳି ସବୁ ତାଙ୍କର ସବୁ ଦୁ୍ଆର ବନ୍ଦ କରିଦେବେ। ଏବେ ବି, ତାପର ତାଙ୍କର ସ ସେପଟେ ଯୋଉ ମାଛ ଗାଁ ଗହଳିିକା ନା ତାଙ୍କର ସେପଟେ ଯୋଉ ସା ତଟା ବେଳୁ ସବୁ ଦୁଆର ବନ୍ଦ କରିଦେବେ।
ସତ ବୋଲି ବ ଜାଣିଛନ୍ତି
ଆଉ କାଳିଜାଇ କାଳିଜାଇ ଯେତିକି ଭଲ ସେତିକି ଖରାପ। ଆଉ କାଳିଜାଇ ଗଲା ବେଳେ ତୁ କେବେ ବିି ତୁ ମାନସିକ ରଖିବୁନି।
ଖୋଲା ମନରେ ଯିବୁ ଆଉ।
ଖୋଲା ମନରେ ଯିବୁ ମନରେ କିଛି ଦ୍ଵନ୍ଦ୍ୱ ହିଁ ରଖିବୁନି କି ମାନସିକ ଆଣିବୁନୁ କି ମା ଏଇଟା କରିବି ସେଇଟା କରିବି ଆଉ ତୁ ଯୋଉ ଯଉ ମାନସିକ ର ରଖିଲୁ ଯଦି ପୁରା ନ କଲୁ ତୁ ମଲୁ
ଓହୋ।
ସି ବୁଦ୍ଧି କଣ ସେ ମାନ ହଁ ନା କାଳିଜାଇ ସେ କାଳି ନୁହଁ ସେ ପୁରା ଡେନ୍ଜରି କେମିତି କଣ କରି ସେ ଡଙ୍ଗା ବୁଡେଇବା କଥା ବୁଡେଇବେ ତୁ ସେ ଜାହାଜରେ ଯା କି ବଟ ବଟିରେ ଯା କି ଯୋଉଥିରେ ଯା। କାଳିଜାଇ ଏତେ କଣ ମୁଁ ଯାଇଥିଲି ହେଲା ମାନେ ଗୋଟେ ଗଣ୍ଡ ଅଛି ମାନେ ଗଣ୍ଡ ମାନେ ମାନେ ଭାବରେ ସମୁ ଦ୍ର ଆଉ ହ୍ରଦ ମିଶିଛି ଦୂର
ପଳେଇଛ
ସେ ପୁରା ଦୂର ଦୂର ପର୍ଯ୍ୟନ୍ତ ତତେ ଦେଖା ଯିବନି କିଛି। ସେ ଯେ ପାହାଡ ଅଛି ସେ ପାହାଡ ଉପ ହଁ। ଘଣ୍ଟେ ଘଣ୍ଟେ ପଇଁଚାଳିଶ ମିନିଟ ଯିବାକୁ ପଡିବ ଘଣ୍ଟା ପଇଁଚାଳିଶ ମିନିଟ୍ ଆସିବାକୁ ପଡିବ ଏବେ ଜଲ୍ଦି ହେଇଗଲାଣି ଆଉ ସବୁ ବୋଟ ଫୋଟ ବାହାରିଲାଣି
ହଁ ହଁ।
ପୂରା ପର୍ବତ ହେଇଛି ପର୍ବତ ମାନେ ଦୂର ଦୂର ପ୍ରଯ୍ୟନ୍ତ ତ ତେ କିଛି ଘର ଦେଖାଯିବନି
ଶୀତ ଦିନରେ ପୁରା ଇଏ ହେଇଯାଏ ଅନ୍ଧାର ହେଇଯାଏ ସେ ଜାଗା ଟା ପୁରା ଏଥିରେ
ପଣ ସନ୍ଧ୍ୟା ହବ ମାନେ ଯେମତି ମେଘ ପବନ ଆସିଲା କି
ଆଜି
ଆ ପାଣି କଲର ଯେମିତି ଆମର ମିଶେନି ସେଠି ସେମିତି ପାଣି କଲର ମିଶିନି ଗୋଟେ ସମୁଦ୍ର ପାଣି ସମୁଦ୍ର କଲର ଉ ସମୁଦ୍ର ନିଳ ପାଣି ଏଇଟା ମାଟିିଆ ପାଣି ଟୋଟାଲି ମିଶି ହିଁ ନାହିଁ ପୂରା ଡେନ୍ଜରିୟସ୍ ଜାଗା କାଳିଜାଇ। ଆଉ କଣ କହୁନୁ ଜଗତସିଂହପୁର କୁ କି କ୍ଷେତ୍ର କୁହାଯାଏ ଜଗତସିଂହପୁର ହୋଉଚି ବାଣୀ କ୍ଷେତ୍ର।
ଓହୋ।
ଆଉ କେନ୍ଦ୍ରାପଡା?
କଣ?
ତୁଳସୀ କ୍ଷେତ୍ର।
ହଁ ହଁ ଏ ଏଇଟା ମୁଁ ଗୋଟେ ରିଲସ ରେ ଦେଖିଥିଲି ଯେ କୋଉଥିଲା କେତେଟା କ୍ଷେତ୍ର ଅଛି।
ପୁରୀ।
କୋଉ କ୍ଷେତ୍ର?
ଶ୍ରୀକ୍ଷେତ୍ର ଏ ଭଗଵାନ। ତମ ଘର ଯାଜପୁର କହିଲୁ ତମ ଯାଜପୁର କି କ୍ଷେତ୍ର?
କେଜାଣି।
ବିରଜା କ୍ଷେତ୍ର।
ବିରଜା କ୍ଷେତ୍ର ହଁ ବିରଜା ମନ୍ଦିର ଅଛି ହଁ ହଁ ମନ୍ଦିର ଅଛି ଜାଣିଛି। ମନ୍ଦିର ଦେଇକି ଆସୁ ସବୁବେଳେ ଆମେ ଘରକୁ ସେଇବାଟେ।
ଭୁବନେଶ୍ୱର ଭୁବନେଶ୍ୱର।
କଣ?
ମନ୍ଦିର ମାଳିନୀ ସହର।
ଓହୋ ଆଉ ଯୋଉ କଣ ଚାରିଟା ଧାମ ନାଁ କଣ କହିଲୁ?
ଚାରିଟା ଧାମ
ହଁ।
କି ଧାମ? ଜଗନ୍ନାଥ ଧାମ ଜଗନ୍ନାଥ ଧାମ ପୁରୀ ଧାମ ଜଗନ୍ନାଥ ବଦ୍ରିନାଥ।
କଣ ତୁତ ସେଇ ଗୋଟେ କୁ କେତେ ଥର କହିସାରିଲୁନି। ଗୋଟେ ଆଜି କଣ ବଦ୍ରିନାଥ ହଁ।
ଆଉ କଣ ଗୋଟାଏବା ଅଛି ଜାଣିନି।
ହଁ ସେଇ ମୁଁ ଏଇ ଦିଇ ତିନି
ହାଲୋ।
କହିଲା।
ହାଲୋ।
ହଁ ହାଲୋ।
କଣ ଦିଇ ତିିିନି ଡିନି କଣ?
ଏଇ ଦିଇ ତିନି ତଳେ ରିଲସ୍ ରେ ଦେଖିଥିଲି ଧାମ ନାଁ କରିବାଆ ଏଇ ସବୁ
ମୁଁ ବି ସେଇ ରିଲ୍ସ ରେ ମୁଁ ବି ସେଇ ରିଲସ କ ମୋର ମନେ ନାହିଁ।
ହଁ।
ପିଙ୍କି କଥା କଣ ବେ?
ହେଁ ତା କଥା ମୁଁ ଜାନି କିଛି ସେ କୁଆଡେ ଗଲାଣି ମୁଁ କିଛି ଜାଣିନି।
ପାଲଇ ଏଇ ଦି ଦିନ୍ ଏଇଠୁ ଜୀବନଙ୍କ ଘର ଅଠେଇଶି କିଲୋମିଟର ହେଲା କେତେ ମିନିଟ୍ ହେଲାଣି? କିଏ?
ଆଁ ହଁ ହେଲାଣି ଅଧା ରୁ ଟିକି ଅଧିକ।
ଅ କଣ କିଏ ମେସେଜ କରିଥିଲା?
କଣ୍ଢେଇ।
ଓହୋ।
ଏଇନେ ମେସେଜ୍ କରିଥିଲା।
ହ
କଣ କରୁଛୁ। ଏମିତି ପଚାରୁଥିଲା ସବୁ କହିଲା କି, ପିଙ୍କି ଷ୍ଟାଟସ୍ ପକଉଛି ମୁଁ ଦେଖୁଛି ସିଏ ମୋର ଦେଖଛି। ମୁ ଗ ଦ କଠ ଖବରନେଇଥିଲା ହେଲା
ହଁ।
ନମ୍ବର ନେଇଥିଲା ଆଉ ମୁଁ। ମୋତେ ଧରି କଣ୍ଢେଇ କହିଲା ଆ ଉ ମୋ ତୋ ନମ୍ବର ମତେ ମାଗିଲା। ମୁଁ କହିଲି କି କଣ ପାଇଁ ଦରକାର ହେଲା। କଣ୍ଡେଇ କହିଲା।
ହଁ।
ହେଲା ତାପରେ ସେ କହିଲା କି। ହଁ ଦରକାର ଟିକେ ଦେଇଥାନ୍ତୁ। ଆଉ ତାପରେ କହିଲା କି ହଉନେ।
ଖାଲି ସେ ନମ୍ବର ଟା ଆଣିଥାନ୍ତୁ ଖାଲି ତତେ କଲ୍ କରିଥାନ୍ତି ତୁ ଖାଲି ସେ ଯେତେବେଳେ ତତେ କଲ କରିବୁ। ତୁ କହିବୁ ଟିକେ ର ହ। ତୁ ସାଙ୍ଗେ ସାଙ୍ଗେ ମୋତେ କନଫରେନ୍ସ ରେ ଆଣିବୁ।
କିଏ ସିଏ, ସିିଏ ମତେ କଲ୍ ହିଁ କରୁନି।
ଯଦି ଯେତେବେଳେ ବି ନାଇ ଯେତେବେଳେ ବି କଲ୍ କରେ ତୁ ସାଙ୍ଗେ ସାଙ୍ଗେ କହିବୁ ଟିକେ ରହ ସାଙ୍ଗେ ସାଙ୍ଗେ ଟିକେ ରହ କହି କନଫରେନ୍ସ
କନଫରେନ୍ସ୍ ଆଣିକି ହଁ। ସେ କଲ ମୁଁ ବି ଅପେକ୍ଷା କରିଛି କଲ୍ ଟା କରନ୍ତା କି, ମୁଁ ଉଠେଇ ପକେଇ କହନ୍ତି।
ମୁଁ ଏଇ ଚାରି ପାଞ୍ଚ ଦିନି ହବ ଏଇଠୁ ଯାଇଥିଲି। ସାଲେପୁୁରୁ ମୁଁ ଗୋଟେ ଆମ ଏଇ ମାମୁଙ୍କ ସାଙ୍ଗେରେ ଯାଇଥିଲି ମାମୁଁ ଆଉ ଗୋଟେ ଦିଦି ରେ ଯାଇଥିଲୁ। ମେଡିସିନି ଆଣିବାକୁ ଡାଇବେଟିସ୍ ମେଡିସିନ୍ ହେଲା।
ହଁ ହଁ।
ଆପଣଙ୍କ ଜୀବନଙ୍କ ଘର ସେଇଠି?
ହୁଁ।
ଜିବନ ଘର ଯୋଉ ସେଇଠୁ ଦଶ କିଲୋମିଟର ଯୋଉଠୁ ଯି ଜିବନ ଆଇଥିଲା ହେଲା
ଉଁ ଉଁ
ଗୋଡ ଯେମିତି ଫୁଲିକି ଶୁଖିଲା ପୁରା ମାନେ ଠ
ତୋର ଏବେ ବି କମିନି।
କମିନି କଣ କହୁଚ କମିନି ଇଏ ସେ ଅପରେସନ ରେ ଷାଠିଏ ହଜାର ଟଙ୍କା ଖର୍ଚ୍ଚ ଦି ମାସ ହବ ବେଡ ରୁ ଉଠୁନି।
ତାର ଯୋଉ ଆମର ଯେତେ ଯୋଉ ପାଦ ଯୋଉ ଆମେ ବୁଲୋଉଛେ ହେଲା ପାଦରେ ଗୋଟେ ଛୋଟ ଗଣ୍ଠିଟେ ଅଛି ସେ ଗଣ୍ଠି ମଧ୍ୟରୁ ଗୋଟେ ଛୋଟିଆ ହାଡଟେ ଖସି ଯାଇଛି।
ଓ ଆଚ୍ଛା! ଆଚ୍ଛା! ସେଇଆ ଆଉ ହଁ ସେଇ
ସିଲେଇ ଜାଜ ତୁ ସିଲେଇ ପୁରା ଦେଖା ଯାଉଚି ପୁରା ଜଳ ଜଳ ହେଇକି ସିଲେଇ ଦେଖା ଯାଉଛି।
ହଁ।
ଆଉ
ଦେଖା କରିଥିଲି ଆଉ କଣ? ତା ମା ଆଉ ଏତେ ମତେ କିଛି କହିଲାନି।
କଁ କହିବେ
ତା ମା କହିଲା ଆଉ ଛାଡେ ଝିଅ ତା ଭାଗ୍ୟରେ ଯାହା ଥିବ ସେଇଆ ହବ। ଆଉ ତୁ କାଇଁ କାନ୍ଦୁଚୁ ତୁ ସିଏ ବି ଯେମ୍ତି ମୋର ଗୋଟା ପୁଅ, ତୁ ବି ସେମ୍ତି ମୋର ଗୋଟା ଝିଅ। ଆଉ ଭଲ ହେଇଚି ସେ ତୁ ପଳେଇଚୁ। ଆଉ ଏଯୋଉ ତୁ ଥିଲେ ତମ ଘର ଲୋକ ତୋର ଅଧିକା କଣ ହେଇଥିଲେ ହଁ ତ ଭାବିଲୁ ସେଇଆ ମାନେ ଭାବେ ମାନେ ମୁଁ ମାନେ ହାଣ୍ଡେଲ୍ କରିଚି କେମିତି, ଭାବେ ତିନ୍ଟା ବେଳେ ଟ୍ରେନେରେ ଗଲି ବୋଲି ବଞ୍ଚିଲି ଆଜି ଟ୍ରେନେ ବଞ୍ଚେଇଚି।
ହୁଁ।
ତିନି ଚାରି ଘଣ୍ଟା
ତାଧେରେ ସେ ବରୁଣ ଆସିକି ଆଉ ସତରଶହ ଟଙ୍କା ଖଣ୍ଡେ ମୋର ଖର୍ଚ୍ଚ ହେଇଚି ହେଲା। ତାକୁ କହୁଚି ନା ମୁଁ। ତୁ କାଇଁ ବେଡ୍ ଚାର୍ଜ ଦବୁ, ଆଉ ମୁଁ ତାର ପିଲା ସାଙ୍ଗ ଆଉ ମୁଁ ଦେବିନି ତୁ ଦବୁ।
ସେ ତତେ ତୁ ତା କରୁଚି।
ଆଁ?
ସେ ତତେ ତୁ ତା କରେ?
ମତେ କହିଲା ଆଉ ତୋର କିଛି ମତେ ଫାଷ୍ଟେ ଆସିିଲା, ମତେ କହିଲା ତୋର କିଛି ହେଇନି ତ ମୁଁ କହିଲି ନା-ନା। ତାପରେ ତାକୁ ଦେଇଥିଲା ତାପରେ ସେ ସେଉଠୁ ସେ ମାନେ ବେଡ୍ ଚାର୍ଜ ମୁଁ ଫାଷ୍ଟ ପାଞ୍ଚଶହ ଟଙ୍କା ଦେଇ ଦେଇଥିଲି। ତାପରେ ମାନେ ଏକ୍ସରେ ପାଇଁ ପ୍ରାଇଭେଟ୍ ମେଡିକାଲ୍ ନା। ସବୁ ଖାଲି ପଇସା ନେବେ, ଏକ୍ସରେ ପାଇଁ ନଅଶହ ତ ତୁମକୁ କହିବି ହଉ ମୁଁ ଯାଉଚି ଦେ। ଆଉ ମୁଁ କହିବି ହଉ ମୁଁ ଯାଉଚି ଦେବି ହେଲା। ହାଲୋ, ହାଲୋ।
ହଉ ମୁଁ ରଖୁଚି।
ହଉ-ହଉ-ହଉ।